ହ୍ୟାଲୋ। ହ୍ୟାଲୋ ସୁ ମୁଁ କହିଲି ପୁଣି କାଲି ପ୍ୟାଣ୍ଟ କେଉଁ ପ୍ୟାଣ୍ଟ ସାର୍ଟ ପୁରେଇଲ? କଣ କଲ ଆଇରନ୍ ଇଏ?
ପ୍ୟାଣ୍ଟ ସାର୍ଟ ବା ଏପର୍ଯ୍ୟନ୍ତ କିଛି ପୂରେଇ ନେଇଁ। ତ ରେଡି କରୁଛି, ଗଡରେଜ ଦେଖିବି କୋଉଟା ପୁରରେଇବି, ଝିଅର ନୂଆ ଡ୍ରେସ ପୁରେଇଛି।
ହ
ବାପା ବୋଉଙ୍କର ପୁରେଇଚି କଣ ହେଇଛି? ହାଲୋ।
ଏ ଉଁ
କଣ ହେଇଛି କଣ ହେଇଛ?
ଯଉ ହ୍ୟାଲୋ
ହୁଁ।
ମୁଁ କହିଲି ମୋର ଧଳା ହାଫ୍ ପ୍ୟାଣ୍ଟଟା ମୁଁ ପିନ୍ଧିକି ଯିବି ଆଉ ଗୋଟେ ଗଞ୍ଜି ପିନ୍ଧିକି ଯିବି
ହୁଁ।
ପ୍ଲସ ଉଁ ଉଁ ଉଁ ଡ୍ରେସ୍ କୋଉଟା କାଲି ପିନ୍ଧି ଯିବି ସେ ଚମ୍ପା କଲର ଯ ଯୋଟା ପିନ୍ଧି ଯାଇ ଏବେ ଏଇଥରକ ନା ଆଉ କୋଉଟା ପିନ୍ଧିବି?
ସେଇ ଗାର ପକା ସାଟ୍ ଟା?
ହୁଁ।
ତମକୁ ଯୋଉଟା ଭଲ ଲାଗିବ ତମେ ପିନ୍ଧି କି ଯିବ ମୁଁ କଣ ମନା କରିବି।
ଆଉ ସେ କାଲିର ଗଲା ଯାହା ପିନ୍ଧିକି ଯିବେ ଯଉଟା କାଲି ଆଜି କାଲି ପିନ୍ଧିକି ଯିବି ଯୋଉ ହାପ୍ ପ୍ୟାଣ୍ଟ ହରିକା ସେଇଟା ତମର କିଏ ଧୋବଣୀ ନେଇଯିବ ସେଇଟା?
ହୁଁ।
ଧୋବଣୀ ନବ କଣ ନା ଧୋଇଆ ପାଇଁକି ସିଏ ଦବ ପରେ ମାନେ ତମର ସେ ଦି ଘରେ ପରେଥିରା ଦବ ସିଏ।
ହୁଁ। ତ ସେଥିପାଇଁ ତ ମୁଁ କହୁଥିଲି ବ୍ଲୁ ପ୍ୟାଣ୍ଟ ଟା ପିନ୍ଧିକି ଯାଇଥାନ୍ତ ସଫାସଫି କରିଦେଇକିନା ସେ ତାଙ୍କର ଦେଇଥାନ୍ତେ ପରେ ପିନ୍ଧିଥାନ୍ତ, ଦଶରେ ପିନ୍ଧିଦେଇଥାନ୍ତ ନୂଆ ପ୍ୟାଣ୍ଟ
ସେଫ ହୁଁ କୋଉଟା ନେବି?
କୁହ।
ମୁଁ କହିଲି ତାହେଲେ କୋଉଟା ପିନ୍ଧିକି ଯିବି ତାହେଲେ?
ସେଇ ଯୋଉ ବ୍ଲୁ ଟା ଆଜି ପିନ୍ଧିଚ ସେଇଟା ସଫା କରିଦେବି।
ଯୋଉଟା ଏଇନା ପିନ୍ଧିଚି ମୁଁ ଏଇନା ଯୋଉଟା। ହୁଁ।
ସେଇଟାକୁ ସଫାସଫି କରିଦେବି ଏଇଟାକୁ କାଲି ଯିବ। ତାପରେ ସେ ତାର ପଡିଥିବ ତାପରେ
ସେଇଟା ଆଗ ସଫା କାଇଁ କରିବ ଏଇଟା ତ କାଲି ସଫା କାଇଁ କରିବ ବେକାରେ? କିଛି ସଫା କରିଆ ଦରକାର ନାହିଁ।
ହୁଁ।
ହୁଁ, ଆଉ ଫୁଣି ଦଶ ତୁଠୁରୁ ଆସିକି ମୁଁ ପିନ୍ଧିବି କଣ?
ସେ ଯୋଉ ନୂଆ ପ୍ୟାଣ୍ଟ ଟା ହଁ ଏଇଟା ମୁଁ ଆଣିନଥିଲି ଗୋଟେ ହାଫ୍ ପ୍ୟାଣ୍ଟ।
ହାଫ୍ ପ୍ୟାଣ୍ଟ, ନୂଆ ହାଫ୍ ପ୍ୟାଣ୍ଟ ହଁ ହୁଁ।
ନୂଆ ହାଫ୍ ପ୍ୟାଣ୍ଟ, ତାପରେ ନୂଆ ଡ୍ରେସ ଟା ତମର।
ହଁ ଏଗାର ଦିନ ତ ନୂଆ ଉଁ ମ ପ୍ୟାଣ୍ଟ୍ ଆଉ ସାର୍ଟ ପିନ୍ଧି
ଏଗାରରେ ପିନ୍ଧନ୍ତି କି?
ହୁଁ।
ଉଁ ହୁଁ।
ଏଗାରରେ ନୂଆ ପ୍ୟାଣ୍ଟକୁ ନୂଆ ସାର୍ଟ ପିନ୍ଧିବି।
ଆଉ ଦଶ ପାଇଁ ଯଦି ଆଉ କଣ ନବ ଡ୍ରେସ ତମେ ନଉନ।
ମୁଁ ଗଲେ ଦେଖିକି ଏଇନା ପୁରେଇଆକୁ ପଡ଼ିବ ଆଉ।
ହୁଁ।
ଆ ପୁଣି କେତବଳେ ଟ୍ରେନ୍ ଦେଖୀଥିଲ କେତବଳେ ଅଛି?
ଦେଖିନେଇ କେତବଳେ ଅଛି। ଦେଖିନି ମୁଁ ତ ଅଫିସରୁୁ ଏବେ ବାହାରିକି ଆସିଥିଲି ମୁଁ ଦେଖିନି।
ଆ ତ ତମେ ଫୁଣି ଉଁ ଫୁଣି କାଲି କଣ ଅ ଅଫିସି ସ୍ ଫାଷ୍ଟହାଫ୍ ରେ ଯିବ?
ମୁଁ ଭାବିଥିଲି ଯିବି ବୋଲି ଜଣେ ଗୋଟେ ଗାଡ଼ି ଡେଲିଭରି ହେଇଥାନ୍ତା କିନ୍ତ ତୁ ସେ ଗାଡ଼ି ଡେଲିଭରି ହବନି, ରିଜିନ୍ ହଉଚି କି ସେ ଲୋକ ଲୋକ ପେମେଣ୍ଟ ତାଙ୍କର ଆରେଞ୍ଜ କରିନାହାନ୍ତି, ଏ ଘରେ ଗୋଟେ ଗୋଟେ ତେଲୁଣୀ ଟେ କଣ ପଡିକି ମରିଚି?
ହଁ ସେ ଛାଡ଼ ଯେମିତି ସାପ ମରିକି ପଡ଼ିଲା ଭଳିଆ ତମେ କଥା ବାର୍ତ୍ତା କରୁଚ। ଯୋଉ ଉଁ ହଁ କଣ କହିଲେ କଣ କହିଲେ ପା ପେମେଣ୍ଟ ଦେଇଛି ବେଲି।
ପେମେଣ୍ଟ ଜଣେ ଦେଇ, ଆଉ ଜଣଙ୍କର ଡିସବର୍ସମେଣ୍ଟ୍ ହେବ ବୋଲି ବ୍ୟାଙ୍କ ବାଲା, ଫାଇନାନ୍ସ ବାଲା ଲୋନ୍ କରିଥିଲା ଯେ ସେ ଦେଇନି। ସେ ଆସିନାହାନ୍ତି ଏପର୍ଯ୍ୟନ୍ତ ସେଥିପାଇଁ।
ସେ ହବ ନା ପୁଣି ହବନି?
ମୋତେ ଏଇନା ପୁଷ୍ପା ଫୋନ କରିଥିଲା ତ କହୁଥିଲା ଏଇ କଥା। କେମିତି ଯିବେ, ପଳେଇ ଯାଆନ୍ତୁ ବୋଲି।
ହୁଁ ହୁଁ।
ହୁଁ।
ରାତିରେ ଖାଇବା କଣ କରିବା? ରୁଟି ଡାଲମା ମୁ ନେଇ ଆସିଛି।
ଅ ରୁଟି କେତେଟା ଆଣିଛ?
ରୁଟି ଆଣିଛି ଆଠଟା, ଓ ଆଉ ରୁଟି ରୁଟି ଆଠଟା, ଡାଲମା ଆଣିଛି, ପାଣି ବନ୍ଦ କର।
ଆଉ କଣ?
ଖାଲି ରୁଟି ଡାଲମା ଆଣିଛି ଆଉ କିଛି
ଝିଅର କଦଳୀ ଆଣିଛ?
ନା ଝିଅର କଦଳୀ ପାଇଁ ଆଉ ରହିଲିନି ଲେଟ୍ ହେଲା ବୋଲି ପଳେଇଲି ନା ଆଣିନି।
ଆଉ ତମେ ତ କାଲି ତାହେଲେ ଅଫିସ୍ ଯିବନି ଝିଅକୁ ଡେରିରେ ଆଣିବନି।
କଣ ହେଇଛି
କଣ କହିଲ?
ମୁଁ କହିଲି ଉ ତାହଲେ ଝିଅକୁ ଡେରିଟରେ ଉଁ ହଁ ମାନେ ଅ ଛାଡ଼ିବନି ଏ ଛାଡ଼ିବନି
ଯଦି ମୁଁ ଅଫିସ ନଯାଏ ତାକୁ ଗୋଟେ ଏକେଲା କାହିଁ ଛାଡ଼ିବି।
ହ ସେ ଆଇରନ୍ ଫାଇରନ୍ ସେ ସକାଳେ ଏଇନା ଆଉ ଗରମରେ ଦେଇହେବନି ସୁ ଶୁ ମୋର କାଲି ଭୋଜି ଅଛି।
କି ଭୋଜି?
ଖରାବେଳେ ଖରାବେଳେ ସିଏ ଅଫିସରେ ଭୋଜି।
ହଁ ହଁ।
ଉଁ ମୁ ଅଫିସରେ ମୁଁ ଖାଇବି ଉଁ ହଁ ତମେ ପୁଣି ତମେ ସେ ହୋଟେଲ ସାଇଟରେ ଖାଇଦେବ ସୁଆ-ସୁଆଦରେ। ଏ ତମେ ପା ଯିବ ନାଇଁ କାଲି କହୁଛ।
ହେ ଜଣା ପଡିବ କାଲି ସକାଳ ହେଲେ।
ଆଉ ପୁଣି ତମନାଗି ରୋଷେଇ କରିବି ନା କରିବିନି? ହାଁ ହାଁ।
କଣ ହେଇଛି ମୁଁ ଭାବୁଛି ଯଦି ରୋଷେଇ ବାସ ନ କରିବି। ରୋଷେଇବାସ ମୁଁ ନ କରିବି, ମୁଁଠି କାହିଁକି ରହିବି। ଅଫିସ ପଳେଇବି।
ହୁଁ।
କିଛି ତ କରିବେନି ବାସନ୍ ଫାସନ୍ ମାଜି ମଜି ଦେଇଥିବେ। ସଫା ସଫା ଘର ପ କ୍ଲିନ କରିଦେଇଥିବି। ତ ଅଫିସ ପଳେଇବା ଟା ବେଟର। କାହିଁ ଗୋଟେ ଦିନ
ହଁ ତମ ଅଫିସ ପଳାଅ, ତାଙ୍କ ଝିଅକୁ ଉ ଝିଅକୁ ଦଶଟା ବେଳକୁ ଛାଡି ଦେଇକି ଡେ କିଆର୍ ରେ ତମ ଫିଜ୍ ପଳାଅ। ଗୋଟେରେ ସାର୍ ଙ୍କୁ କହିକି ପଳେଇ ଆସିବ।
ଛେଇ ବା
ସାଢେ ଗୋଟେ ବେଳକୁ, ଯେତେବେଳେ ମୁଁ ପଳେଇ ଆସିବ ବରଂ ଦିଇ ଘଣ୍ଟା ଖଣ୍ଟେ ରେଷ୍ଟ ନେଇଯିବ। ଡାଡେ ତିନିଟା ଯାଙ୍କେ, ତାପରେ ଉଠିକି ଭାଗି ଯିବ। ହୁଁ ହୁଁ। ବୁଝିପାରୁଛ ତ। ହ୍ୟାଲୋ। ହ୍ୟାଲୋ। ହୁଁ।
ହ୍ୟାଲୋ।
ତମେ ଗୋଟିଏ ବେଳକୁ ପଳେଇ ଆସିକି
ହଁ।
ଶୋଇପଡ଼ିବ ତିନିଟା ସାଢ଼େ ତିନିଟା ଆଜ୍ଞେ। ଝିଅକୁ ଏକାଥରକେ ଡେ କେୟାର ରୁ ନେଇ କି
ହଁ।
ତାପରେ ବାହାରିବା ଚାରିଟାଡ଼େ ଚାରିଟା, ଚାରିଟାରେ ବାହାରିବା ଘରୁକୁ।
ଠିକ୍ ଅଛି।
ଉଁ। ଏଇ ନାଇ ସାର୍ ଙ୍କୁ କିଛି କୁହ ନା। ସକାଳେ ସାର୍ ଙ୍କୁ ଜଣେଇବ ଆଉଁ ଆଉ। ଜଣେଇବ କାହିଁକ? ତମେ ତା ଏକରେ ଅଫିସ୍ ଯିବ ଡାଇରେକ୍ଟ, ଗୋଟା ବେଳକୁ ବାହାରିଲା ବେଳକୁ କହିବ ଆଉ।
ସେଇ କଥା ହିଁ କହୁଛି, ସିଚୁଏସନ ଦେଖି ଦେଖିକି ଛୁଟି ନେବି। ଯଦି ସକାଳୁ କିଛି କାମ ରହିଲା ଛୁଟି ଦି ନ ରହିଲା ଛୁଟି କାହିଁକି ନେବି, ବେକାର ଟା ଆବସେଣ୍ଟ କରିବି, ପଳେଇ ଯିବି ଆଉ।
ହୁଁ। ଝିଅର ବୁଟ୍ ନେଲ ବାହାରୁ।
ହୁଁ ଝିଅର ବୋଟ୍ ନେଇ ଆସଚି। ତାର ଚପଲ ଦିଟା ଖାନା ହବା ପାଇଁ ପଡିବ ତା ଚପଲ ଟା ତା ବୁଟ୍ ଟା ସବୁ କାରଣ ଦୁଇ ତିନି ଦିନ ରହିବ ମାନେ ସେ ସବୁସିଲି ବୁଲିବ।
ସକାଳ ସାଢ଼େ ସାତରେ ଅନଲାଇନ୍ କ୍ଲାସ୍। ତୁମର କଣ ଥଣ୍ଡା ନା କଣ?
ନା।
ସାଢ଼େ ଦଶଟା ଯାକେ ଏ ତାର ଅନଲାଇନ୍।
ହଁ। ଦଶଟା ଯାକେ ଅନଲାଇନ୍ କ୍ଲାସେ।
ହୁଁ। ସେି ସକାଳୁ ଦିଟା ତିନିଟା ଦିଟା ଖଣ୍ଡେଗ କରୁ। ସକାଳ ତାକୁ ଉଠେଇଦବ ସାଢ଼େ ସାତଟା ବେଳକୁ ନା ସାତଟାଟା ଉଠେଇ ଦେଇକି ସାଢ଼େ ସାତରୁ। କ୍ଲାସ୍ଷ୍ଟାର୍ଟ ହୁଁ। ହଉ ହଉ ହଉ ମୁଁ ରଖୁଛି। ରଖୁଛି। ହ୍ୟାଲୋ?